କଣ କରିୁଛନ୍ତି ଭାଇ।
ବସିଛି ଆଉ କଁ କରିବା ବିଲକୁ ଯାଇଥିଲି ଏଇନା କାମ ଧାମ ସାରିକି ଆଉଛି।
ବିଲରେ ଧାନ ତଳି ପକେଇଲେଣି।
ହୁଁ।
ତଳି ତଳି ରୋଇଲା ଭଳିଆ ହେଇଗଲାଣି।
ହୁଁ।
ଆଉ କେବେ ରୁଆ ରୁଇ କାମ କେବେ ହବ।
ହୁଁ ଆଉ ଦଶ ବା ଆଉ ପାଞ୍ଚ ଛଅ ଦିନ ପରେ ରୁଆ ରୁଇ ହବ ଆଉ। କୋଡି ହଣା ଚାଲିଛି ଚାଷ ହୁଁ।
ହଁ। ସକାଳୁ କଣ ଖାଇଥିଲେ।
ମୁଁ ଖାଇଥିଲି ସକାଳ କୁ ଭାତ ଭଜା ପଖାଳ ଭାତକୁ।
ଆଉ ବିଲ କାମ ଆପଣଙ୍କୁ ବି ଆସିଛି।
ଆ ଆଈ ଘର ଫୋଟ ତ ଆକା ରେଇ
ବିଲ କାମ ଆସିଚି?
ହାଲୋ।
ହଁ ସେମିତି ଆଉ ହେଟି କଣ ଡାକୁନୁ ତାକୁ। ଆଇ ଯଦି ଯିବ କି ଆଇ କଣ ପାଇଁ ଯିବ ତାର ତ ଚେକିଙ୍ଗି ହେଇଚି। ପଚାରେ ଫେଣି ଡା କହୁଥିବୁ ଆସେ ତାର ଏଇଠି ଉଠେଇବୁ ନାଁ ହେଠେଇ ହାଲୋ।
ଆଉ ଏବେ ଗାଧେଇ ପାଧେଇକି ଆସିଲେଣି ଖାଇ
ହୁଁ।
ହୁଁ ହୁଁ ଆଉ କଣ ଖବର? ନାଇଁ ଆମ ଆଡେ ରୁଆ ରୁଇ ହେଇନି ଏମିତି ଚାଲିବ ସବୁ ତଳି ପକା ପକି ସରିଲାଣି ଏମିତି ହଉଛି ଆଉ।
ଆଉ କଣ କୁହନ୍ତୁ?
ଆଉ? ଆଉ ଦଶ ବାର ହୁଁ ଆଉ ଦଶ ବାର ଦିନି ପରେ ରୁଆଯିବ। ତଳି ତଥାଇ ବଡ ବଡ ହେଇଗଲାଣି ଆଉ।
ଆଉ ସବୁ ଟ୍ରାକ୍ଟରେ ଚାଷ କରୁଛନ୍ତି? ଟାକ୍ଟର ରେ ଚାଷ କରୁଛନ୍ତି?
ହଁ।
ଆହୁରି ବଳଦ ଅଛି? ତାଟ ସମିତେ କରୁଛନ୍ତି ଆଉ। ତମ ଆଡେ?
ଭଲ ଯାହା ଯାହା ହଉ ଚାଷ ଆମ ଆଡେ ବି ସବୁ ଟାକ୍ଟର ମ। କେହି ଇଏ କରୁ ନାହାନ୍ତି।
ବଳଦ ଜଣେ ଜଣେ ରଖିଛନ୍ତି ଆଉ।
ହଁ ସେଇ ଜଣେ ଜଣେ ଜଣେ ଆଉ। ବଳଦ ଇଏ ଗୋଟେ ଗୋଟେ ଗୋଟେ ଗୋଟେ ରଖିଛନ୍ତି କିନ୍ତୁ ତା ଭିତରେ ବି ସମସ୍ତେ ସେଇ ଟାକ୍ଟର ଯୋ ଇଏ କରୁ
ହୁଁ। ଆଉ।
କୁଆଡେ ଯିବ ଏଇ ଟା ଆଉ ନାଁ। ଆଉ ଭାଇ କଣ କୁହନ୍ତୁ?
ନଈ ବଢି ଆଇଲାଣି ତମ ଆଡେ?
ଆ ନଈବଢି ନାଇଁ। ଆପଣ ଙ୍କ ଆଡେ ହେଲାଣି ବଢି?
ହୁଁ ନଈ ବଢି ପାଣି ବେଶୀ
ଆପଣଙ୍କ ଆଡେ ପାଣ୍ଡରା ଟା ବଢିଥିବ।
ହଁ ହଁ ରେଙ୍ଗାଳି ପାଣି।
ନାମ୍ କରି କରି ଯିବ। ଭାଇ ଗୋଟେ ମିନିଟ୍ ଟିକେ ଥାନ୍ତୁ ଅବିନାଶ ଭାଇ। ଆଉ ଆପଣ କୁହନ୍ତୁ ଆପଣ କଣ ପଚାରୁଥାନ୍ତୁ ମୁଁ ଆପଣଙ୍କ ସହିତ
ହାଲୋ ହାଲୋ।
ବଢ଼ି ହେଲେ ନଈ ବଢ଼ି ତମ ଆଡେ କେତେ ଦିନି ଖଣ୍ଡେ ରହୁଛି?
ଆମ ଆଡେ ନଈ ବଢ଼ି ହେଲେ ଚାରି ପା ଚାରି ପାଞ୍ଚ ଦିନ ଲାଗେ ପୁରା ପାଣି ଇଏ ହେଇକି ରହୁଛି। ଆଉ ଏଇଭଳିଆ କଣ ନଈବଡିରେ ଆପଣଙ୍କ ଆଡେ ମାଛ କେମିତି ଯାଆନ୍ତି?
ହୁଁ ଭଲ ଏଇ ତ ଲୋକ
ହଁ ଆପଣ ମାଛ ମାଂସ ଖାଆନ୍ତି?
ହୁଁ।
ଆଉ।
ଆଉ ଏଇଭଳିଆ ସବୁ ଘଟଣା ଆଉ କଣ? ଆ ଆପଣଙ୍କୁ ମାଛ ଧରିବା ପାଇଁ ଭଲ ଲାଗେ?
ହୁଁ।
କୋଉଠି ଜାଲ ନେଇକି ଯାଆନ୍ତି ନା ଆମ କଣ କେମିତି ମାଛ ଧରିବା ପାଇଁ ଭଲ ଲାଗେ? କୁଆଡ଼େ ଆପଣ ଗୋଟେ ଯାଉଛନ୍ତି ବୋଧେ?
ହଁ ମୁଁ ଗାଡ଼ି ରେ ଯାଉଛି ଘରକୁ ଆଉ।
ହ କଣ କେମତି?
ହ୍ୟାଲୋ
ହଁ ଏମିତି କଥା ଆଉ ଆଉ କେ କେତେଟା କଣ କାମ କଲେଣି?
ନାଇଁ ଏଇଟା ତ ଫାଷ୍ଟ ଆଉ
ଏଇଟା ଆଜି ଫାଷ୍ଟ କଲ।
ନାଇଁ କଲ ହେଲାଣି ଆଠ ଦଶ ଦିନ ହବ କିନ୍ତୁ ଦିନକୁ ଗୋ ଟେ ଦିଟା ଗୋଟେ ଏଇଁତି ଆଉଛି ଆଉ କାମ ତ ମୂଳରୁ ଆସିନାହିଁ।
ଆପଣ କଲ୍ କରୁନାହାନ୍ତି ଅନ୍ୟ ଲୋକଙ୍କ ପାଖକୁ?
ନାଇଁ ସେ ସିନା ଆସିଥିଲେ। ନାଇଁ ସେତ ଆସିନି ନାଇଁ।
ଆସଥିବ ନା ଆପଣ ଟ୍ୟାକ୍ସ ଆସିବ କଣ ଆପଣ ସେ ଯିଏ ଆପଣଙ୍କୁ ଇଏ କରଇଛନ୍ତି ସେମାନଙ୍କ ସହିତ କଥା ହେବେ କେମିତି କଣ କଲେ ହବ?
ସେ କହୁଛନ୍ତି ପନ୍ଦରଶହ ନା ପଚିଶ ଶହ ହେଲେ ଯାଇଁ ତାପରେ ଯାଇ ହବ। ଭଏସ ରେକର୍ଡିଙ୍ଗ ସେତିକି ହେଲେ ଯାଇଁ ହବ କାଲି ତଥାପି ଜଣେ ରଖି ଦେଇଥିଲା। ଘଣ୍ଟେ ଏତେ ସେ ମୋବାଇଲରେ ଥୋଇ ଦେଇଛି ମୁଁ ମୋବାଇଲ ଥୋଇ ଦେଇଛି କିଛି କିନ୍ତୁ ହେଇନି।
ଘଣ୍ଟେ ପଳେଇଲା।
ହୁଁ ଉ
ତମର କେତେ ଦିନ ହବ କାମ ଲାଗିଲାଣି?
ହଁ ଆମର ବି ଇଏ ହେଲାଣି କାମ ଯେ ଘଣ୍ଟେ ଏକାଥରେ ଆପଣଙ୍କର
ହୁଁ ପଇସା ମିଳିନି?
ପଇସା ପଇସା ନାଇଁ ମ ପଇସା
ହୁଁ।
ଆଉ
ଆଉ କଣ କହ?
ହୁଁ କଣ?
ଆଉ କଣ ଖବର?
ଆଉ ଭଲ ହେଇ ତ ଘର ପାଖାପାଖି ହେଲି ଆଉ
ହେଲୋ
ହଁ କୁଅନ୍ତୁ ଭାଇ
କହୁନାହାନ୍ତି କଣ।
ପ୍ରଭୁ ଯାଅ ହେରି କଣ
କଣ?
କଥା ହୁଅନ୍ତୁ
ହ୍ୟାଲୋ
ହୁଁ କୁହନ୍ତୁ। ଗାଡ଼ିରେ ବସିଥିଲ କଣ ହଁ ଆପଣଙ୍କୁ ଆଉ କଣ ଖାଇବା ପାଇଁ କଣ ଭଲ ଲାଗେ?
ଏ କରକୁ ଟିକେ ଆ କଣ
ଭାଇ ଆପଣଙ୍କୁ ଖାଇବା ପାଇଁ କଣ ଭଲ ଲାଗେନା?
କଣ ସେମିତି ଆଉ ମାଛ ମାଂସ ଚିକେନ।
ନାଇଁ କୋଉ ଜିନିଷ ଟା ଆପଣଙ୍କର ବେଶୀ ପ୍ରିୟ?
ସେମିତି କିଛି ଇଏ ନାହିଁ।
ଏମତି କୋଉ ଜିନିଷ ଟା ଉପରେ ଇଏ ମାନେ ଇଏ ଭଲ ଲାଗୁଥିବ ଏମତି।
ଆଉ
କଣ ଏଇ ଭଳିଆ ସବୁ ଘଟଣା।
ହଁ ଆପଣଙ୍କର ପଢାପଢି ସରିଲାଣି।
ହୁଁ ସରିଲାଣି ଦି ବର୍ଷ ହବ।
ମୁଁ ଭାବୁଛି ପିଜି କରିବା।
ପିଜି କରିବେ।
ହୁଁ।
ଆପଣ କେମିତି ହେ କାଲି। କଥା ହେଲେ ଏକାଥରେ ଏକାଥରେ ଘଣ୍ଟେ କେମିତି ରହିଗଲେ ଇଏରେ।
ସେଇଟା ତ ଭାଇ ମୁଁ ଜାଣିନି ବାର ତେର ମିନିଟ୍ ନା ଦଶ ମିନିଟ୍ ହେଲେ ଅଟୋମେଟିକ କଟିଯାଏ ସେ କିନ୍ତୁ, ଅଲଟୋ କନେଟ୍ ହେଇ ରହିଥିଲା ମୁଁ ଭାବୁଥିଲି ସ୍କ୍ରିନ ରେକର୍ଡିଙ୍ଗ ମାରି ଗ୍ରୁପ ରେ ପକେଇଥାନ୍ତି କିନ୍ତୁ ହେଲାନି।
ସିଏ ବି ଗୋଟେ ଜାଣିବା କଥା ଯେ ଗୋଟେ କଲ୍ ଟା ଗୋଟେ ଇଏ ଅଛି।
ମୁଁ ଲାଇନ୍ ରେ ରଖିଦେଇଛି ସେ ଲାଇନ୍ ରେ ରଖିଦେଇଛନ୍ତି ସେ ଗପି ଗପି ସିଏ କଣ ଶୋଇପଡିଛନ୍ତି ରାତି। ରାତି ହେଲାଣି।
ଏଇଟା ଏଇଟା ଭାବିବା କଥା ନା।
ଭାବିବା କଥା ଏଇଟା ସାଧାରଣ କଥା କି ଏଟା
ନାଇଁ ସେ
ଏଇନା ଯିବ ଆସିବ ନା ଛାଡ଼ିଦେଇ ଆସିବି ଆଁ।
କଣଗୋଟା ଦେଖିବେ ସବୁବେଳେ ନିଜେ ବୁଦ୍ଧି ଖଟେଇବେ ଏଇଟା କଣ କଲେ ଏଇଟା ଆପଣଙ୍କୁ ଇଏ ମିଳିବ ନା ଆପଣ ଏଟା ଜାଣିବା ଦରକାର ଜାଣିଲେ ତ ଗୋଟେ ଜିନିଷ ଆପଣ କରିବେ ସେଇଥିପାଇଁ ଆପଣ ଦେଖୁଥିବେ ଠିକ୍ ସ ସମୟ ହବ କାଟିଦେବେ ଏଇଭଳିଆ ନହେଲେ ଏଟା ଆପଣଙ୍କ ନେସ୍ଟ କାମ ମିଳିଲେ ବେଳକୁ ଆପଣଙ୍କ ପ୍ରୋବ୍ଲେମ ହବ ନା
ହ ହଉ ମୁଁ ଯାଉଛି ହାରି ହେଲା ଆଉ
ହୁଁ।
ତମେ ତଥାପି ଏଇ ଯୋଉ, କେ କେତେ ମିନିଟ୍ ହେଲେ ଭାଇ କାଟିବାର?
ଦେଖନ୍ତୁ ରହି ଥିବାରୁ ହବ।
ହୁଁ। ହାଲୋ।
ଦଶ ମିନିଟ ଚାଳିଶ ସେକେଣ୍ଡ ହେଲେ ଆପଣ କାଟିଦେବେ।
ଏ ତ ହେଇ ସାରିଲାଣି ଦଶ ମିିନିଟ ଚବିଶ ସେକେଣ୍ଡ
ହୁଁ କାଟିଦିଅନ୍ତୁ ଆପଣଙ୍କ ଆଡୁ କାଟି ଦିଅନ୍ତୁ।
ଆଉ ପାଞ୍ଚ ମିନିଟ୍ ହେଇଗଲେ ପାଞ୍ଚ ସେକେଣ୍ଡ ହେଇଗଲେ କାଟିଦବା ଚାଳିଶ ହେଇଯିବ ଆଉ
ହଁ ଦଶ ଇଏ ହେଲେ ଚାଳିଶ ହେଲା ହଁ କାଟି ଦିଅନ୍ତୁ ଆପଣଙ୍କାଡୁ କାଟିଦିଅନ୍ତୁ। ମୁଁ ସାଇକେଲ ଚଲାଉଛି ମ ସାଇକେଲ ଟା କଣ ସାଇକେଲ ଟା ଫୁଲ୍ ବୁଲ କଟି ଯାଉଛି କଣ ପାଇଁ ହଉନି ମୁଁ ଏଇଟା ଜାଣି ପାରୁନି।
ହଉ।
ଗୋଟେ ପଟେ ଲଗେଇଲେ ଆଉ ଗୋଟେ ପଟେ ଇଏ